ହ୍ୟାଲୋ।
ହ୍ୟାଲୋ ।
ହ୍ୟାଲୋ ।
ହଁ ହ୍ୟାଲୋ।
କଁ କରୁଚନ୍ତି ?
ହୁଁ ଏଇ ଛୁଆଙ୍କୁ ପାଠ ପଢା ହଉଚି।
ଜଳ ଖିଆ ଖାଇସାରିଲେଣି?
ହଁ ଖାଇସାରିଲିଣି। ରୁଟି ଆଉ ସନ୍ତୁଳା।
ଆରେ
ଆଉ ତମେ କଣ କରୁଚ?
ମାରିବି ମୁଁ କଥା ହଉଚି।
ତମେ କଣ କରୁଚ?
ମୁଁ ତ ଏଇ ଛୁଆ ପାଠ ପଢିବେ ତ ପେପର ମଡଉଛନ୍ତି ବହିରେ।
ହୁଁ।
କଣ ଖାଇଲା କଣ?
ରୁଟି ସନ୍ତୁଳା।
ଓ ହୋ। ଏ ସମ୍ପ ମାନେ କଣ ଏଇ ଯୋଉ
ପନିପରିବା ସବୁ। ହଁ।
ପରିବା ତ ଖାଆନ୍ତି। ଘରେ ତ ରୋଗୀ ଥିଲେ ହବ ଆଉ।
ଓୋ ହଁ ରୋଗୀଙ୍କ ପାଇଁ ଯି ରୁଟି ମୁଟି ଖାଇକି ନିଜେ ବି ରୋଗି ହେଇଯିବ। ତାହା ତାଙ୍କର ବି ଭଲ ତାଙ୍କ ସହ ଅଭ୍ୟାସ ରେ ନିଜର ବି ପଡିଛି। ବ
ହଁ। ପରିବାର ଲୋକ ବି ସେଥିରେ ଖାଉଛନ୍ତି ଆଉ
ହୁ ହଁ।
ଏ ତ ସବୁ ତ ହେଲେ ବ୍ଲଡ଼ ପ୍ରେସର ଡାଇବେଟିସ୍। ଏମିତି ସବୁ ହଉଛି ଆଉ ପରିବାର ଭିତରେ ଆମେ ସମସ୍ତଙ୍କର ଧ୍ୟାନ ରଖିବା ନା ନା
ହ ବେଶୀ ତ ଆଜି ଆଜିିକାଲି ତ ବେଶୀ ହଉଛି ଯୋଉ ସୁଗାର ମଧୁମୟ ରୋଗ।
ହଁ।
ତାଙ୍କ ପାଇଁ ରୁଟି ହଉଥିବ ସେ ଆଳୁ ପଡୁ ନଥିବ।
ହଁ ସେ ସବୁ ଖାଉନାହାନ୍ତି। ବହୁତ ଜିନିଷ ତ ଖାଉ ନାହାନ୍ତି ସେମାନେ ଡକ୍ଟର ମନା କରୁଛନ୍ତି।
ସେପରା
ମାଟି ତଳ ଜିନିଷ କିଛି ମାଟି ତଳ ଜିନିଷ କିଛି ଖାଉନ ନାହାନ୍ତି।
ଉଁ ହୁଁ କିଛି ଖାଉନାହାନ୍ତି ସାରୁ ଫାରୁ ବି
ନାଇଁ ସେଟାବା ଡକ୍ଟର ମନା କରୁଛନ୍ତି। ଆଳୁ ସାରୁ ମା ମାଟିଆଳୁ ଏ ଯୋଉ ଏ ସବୁ ଏମିତି ମାଟି ଭିତରେ ଯୋରା ସବୁ ହଉଛି ସେଇଟା ଟିକେ ମନା କରୁଛନ୍ତି ଆଉ ଆଉ କେମିତି ଅଛନ୍ତି। ଆପଣ କଣ କରନ୍ତି।
ହୁଁ ମୁଁ ସିଲେଇ କରେ
ହୁଁ। କେବେଠୁ କଲେଣି
କଲେଣି ତିନି ଚାରି ମାସେ ହବ।
ହୁଁ
ହଁ ବିଲକୁଲ ଟାଇମ୍ ହେଇପାରୁନି କାହିଁକନି ଛୁଆ ସକାଳ ସ୍କୁଲ ପଳାନ୍ତି ନା ସାତଟାରେ ଗଲେ ସାଢ଼େ ବାରଟାରେ ଆସନ୍ତି କିନ୍ତୁ ଏଇନା ଛୁଆଙ୍କର ଟିକେ ସ୍କୁଲ ଛୁଟି ଅଛି ତାପରେ ଅନଲାଇନ୍ କ୍ଲାସ୍ ହେଉଛି ସିଏ ଆଉ ସ୍କୁଲ ଯାଉନାହାନ୍ତି। ଯାଇ ରଜ ପରେ ସ୍କୁଲ ଖୋଲିବ।
ହୁଁ
ଖୋଲିବେ ଯଦି ଆଉ ବେଶୀ ସମୟ ଯାଇପାରୁନି। ନହେଲେ ମେସିନ ପାଖ ଟିକେ ବେଶୀ ସମୟ ରୁହେ। ଆଉ ଘରେ ଛୁଆ ଅଛନ୍ତି ବୋଲି ଆଉ ଯାଇପାରୁନି।
ସିଲେଇ କରିକି? ମାନେ କଣ କେମିତି ସିଲେଇ କରୁଛନ୍ତି?
ଆମେ ଯୋଉଠି ଶିଖୁଥିଲୁ ନା ସେ ସାର୍ କାମ ଦିଅନ୍ତି। ଗୋଟେ ଗୋଟେ ବ୍ଲାଉଜ ତିଆରି କରିଦେଲି। ମାନେ ପୁରା ଫିନିଶ ନୁହଁ ଖାଲି ମାନେ ଜଏଣ୍ଟ ଯେଉଟା ଜଏଣ୍ଟ କରିଦେବ।
ହୁଁ
ଜଏଣ୍ଟ କରିଦେଲି ଜଏଣ୍ଟ କରିଦେଲି। ତାଙ୍କୁ ଗୋଟେ ବ୍ଲାଉଜକୁ ଦିଅନ୍ତି ସତୁରି ଅଶୀ ଟଙ୍କା କାମ ଦେଖିକି। ଭଲ କାମ ହେଇଥିଲ। ହଁ
ଏ କେତେ ଜଣ କାମ କରୁଛ?
ଆମେ ଏଠି ଚାରି ଜଣ ଚାରି ଜଣ କରୁଛୁ। ସଖାଳିଆ ଅଛନ୍ତି। ଫେରେ ଚାରିଟା ବେଳିଆ ବି ଅଛନ୍ତି। ଚାରିଟା ରୁ ଛଅଟା।
ଆଉ କିଛି ତ ରୋଜଗାର କରୁଛନ୍ତି ଘରେ ବସିକି। ଏମତି ଖାଲି କହିପାରିବନି ଯେ ଆମେ ଖାଲି ରୋଷେଇ କରିବା ବୋଲିକି? ଆମେ ବି କିଛି କରିପାରିବା।
ହଁ। ନା ଖାଲି ରୋଷେଇ ତ ହେଇପାରିବନି। ତାପରେ ଆଜିିକାଲି ଯୋଉ ସବୁ ଖର୍ଚ୍ଚ ହେଲାଣି? ଆଗରୁ ତ ଏତେ ବି ଖର୍ଚ୍ଚ ନଥିଲା, ଏଇନା ଯେମିତି ଖର୍ଚ୍ଚ ହଉଛି। ଯୋଉ ଜିନିଷ ର ସବୁ ରେଟ
ହଁ
ଆଉ ତମେ କଣ କର?
ମୁଁ ଏଇ ଛୁଆଙ୍କୁ ପାଠ ପଢାଏ ଏଇ ପ୍ରଥମରୁ ଷଷ୍ଠ ଛୁଆ
ମାନେ ସକାଳେ ସନ୍ଧ୍ୟା ନା ଗୋଟେ ଟାଇମ?
ଆ ହଁ ମାନେ ଏବେ ଆସୁଛନ୍ତି ଅଧା, ଆଉ ସନ୍ଧ୍ୟା ବେଳକୁ। କାରଣ ସବୁ ଛୁଆଙ୍କୁ ଏକା ସାଙ୍ଗରେ ପାଠ ପଢେଇ ହଉନି ନା ଆଉ। ଜଣଙ୍କୁ ପାଠ ପଢିଲେ ଆଉ ଜଣେ ତା ମୁହଁ ବନେଇଥିବ, ଛୋଟ ଛୁଆ ଯିଏ। ସେ ବଡ ଛୁଆ ଗୋଟେ ଟାଇମ ରେ, ଛୋଟ ଛୁଆ ଗୋଟେ ଟାଇମ ରେ ହ କଣ ଖାଇଥିଲେ?